ଜୟ ଜ ଗୁଡ଼୍ ମନେ ଜୟ ଜଗନ୍ନାଥ। ତୁ ଘରକୁ ଯା, କଣ କରୁଥିଲେ?
ବନ୍ଧୁ କଁ କରୁଛନ୍ତି? ବନ୍ଧୁ ଜଷ୍ଟ୍ ମୁଁ
ଏ ଆମେ ତ ଏଇଠି
ଏଇଠି
ଆଉ ଜଳିଖିଆ କଣ ଖାଇଲେ?
ଜଳିଖିଆ ଏଇ ବିସ୍କୁଟ ମିିକ୍ଶ୍ଚର ଖାଇଥିଲେ? ହାଲୋ।
ଆଜ୍ଞା ଆପଣଙ୍କ ପାଖରେ କିଛି ସାଉଣ୍ଡ ଶୁଭୁଛି? ଆପଣ ପାଖରେ କିଛି ସାଉଣ୍ଡ ହଉଛି। କିଏ ପାଟି କରୁଛନ୍ତି କି? ଏ ସାଉଡ଼୍ ହଉଛି ନା? କି କେ ଉଁ କେ ପାଟି କରୁଛନ୍ତି କି? ଟିକେ ସାଉଣ୍ଡ ହଉଛ୍ ସେଠି ପା
ନାଇଁ ନାଇଁ ମୁଁ ତ ଏକୁଟିଆ ଅଛି। ବନ୍ଧୁ ମୁଁ ଏକୁଟିଆ ଅଛି। ବନ୍ଧୁ ଆପଣ କୋଉଠଟି ଡ୍ୟୁଟି କରୁଛନ୍ତି?
ଡିୟୁଟି ଆମେ ଚଣ୍ଡିଖୋଲରେ କରିଛୁ ପେଟ୍ରୋଲ ପମ୍ପ ରେ। ଆମର ନଅଟା ରୁ ରହୁଛି ସକାଳ ନଅଟା ପର୍ଯ୍ୟନ୍ତ ଡ୍ୟୁଟି ରହୁଛି। ତା ମଧ୍ୟରେ ଆମେ ଫାଙ୍କା ଆଜ୍ଞା ରାତିରେ ଆମର ଟିକେ ବନ୍ଦ ରହୁଛି ଟାଙ୍କି। ବୁଝିଲେ।
ତାପରେ ଆମେ ରାତିରେ ଖାଇକି ଶୋଉଛୁ ପୁଣି ସକାଳୁ ଉଠିକି ପୁଣି ତିନି ଘଣ୍ଟା କାମ କରିକି ସକାଳେ ଘରକୁ ଯାଉଛୁ। ବୁଝିଲେ ଆଜ୍ଞା ଜୟ୍ ଆଜ୍ଞା ଆଜ୍ଞା। ଆଜ୍ଞା। ହାଲୋ
ବନ୍ଧୁ ମୁଁ
ଆଜ୍ଞା ଭଏସ ଆସୁଛି ଭଏସ ଟିକେ କଟୁଛି ଆପଣ ନେଟୱାର୍କ ଟିକେ ଶ୍ଳୋ ହଉଛି କି?
ନାଇଁ ନାଇଁଜ୍ଞା ମୋ ନେଟୱାର୍କ ତ ଫୁଲ ଅଛି, ମୁଁ ପୋଲ ଉପରେ ଅଛି।
ଆଜ୍ଞା ଆଉ ଘରେ ସବୁ ଭଲ ଅଛନ୍ତି? ହାଲୋ।
ଅଣ୍ଡୁ
ହୁଁ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ସେ
ଆଉ ଦିନରେ କଁ ଖାଇଥିଲ? ହାଲୋ।
ମୁଁ ଆପଣ ଟିକେ ଭଏସ କଟୁଛି ନେଟୱାର୍କ ଟିକେ ସ୍ଲୋ ହଉଛି ନେଟୱାର୍କ ପାଖକୁ ଟିକେ ଆସନ୍ତ? ନେଟୱର୍କ ସ୍ଲୋ ହଉଛି ଆଜ୍ଞା ନେଟୱର୍କ ଆପଣ ଟିକେ ସ୍ଲୋ ହଉଛି ବନ୍ଧୁ? ହାଲୋ
ବନ୍ଧୁ
ନେଟୱାର୍କ ଆପଣ ସ୍ଲୋ ହଉଛି ଆଜ୍ଞା ଆଞା ମୁ କହିଲି ସନ୍ଧ୍ୟାବେଳେ? ଆପଣ ଠାକୁର ସନ୍ଧ୍ୟା ବେଳେ ଠାକୁରଙ୍କ ପାଖକୁ ଯାଇଥିଲ ନା ନାଇଁ ଆଜ୍ଞା?
ନାଇଁ ଆଜ୍ଞା ଯାଇନି ଜା ଆଜ୍ ଯାଇନି।
ଆଉ ହଉ ଠାକୁର ପାଖକୁ ସନ୍ଧ୍ୟାବେଳେ ଟିକେ ଯିବେ ନା ଆଜ୍ଞା।
ଠାକୁରଙ୍କୁୁ କି ଯାଇିନଥିବେ ଶୋଇପଡ଼ିଥିଲୁ ଟିକେ ବର୍ଷା ହେଉଥିଲା ତ ଶୋଇପଡ଼ିଥିଲୁ ସେଇଥିପାଇଁ ଯାଇନଥିଲୁ। ଆପଣ ଯାଉଛନ୍ତି ଗୋଟେ ଦିନ ଯାଉଛନ୍ତି ଚବିଶ ଘଣ୍ଟା ଡ଼ିଉଟି କରିକି ଆସୁଛନ୍ତି?
ଆଜ୍ଞା। ଆଉ ଆଉ କଣ ତମ ଖବର କୁହ? ହାଲୋ
ବନ୍ଧୁ
ହୁଁ ଆପଣଙ୍କ ଖବର କଣ କୁହ?
ଆସୁଛନ୍ତି
ଆଜ୍ଞା ହାଲୋ
ହାଲୋ
ଆଜ୍ଞା ଆଜ୍ଞା ହାଲୋ
ହଁ ନେଟୱର୍କ
ନାଇଁ ଆମ ନେଟୱାର୍କ ତ ଠିକ ଅଛି ନା ଫାଇଭ୍ ଜି ନେଟୱାର୍କ ପାଉଛି ତ ଆମର?
କାଇଁ ନା ମୋ ଟାରେ? ତାହେଲେ ମୋର ନେଟୱର୍କ ଟିକେ ଅପ୍ଡାଉନ ହଉଚି?
ଆଜ୍ଞା।
ଆଜ୍ଞା?
ଆଉ ଆଉ ରଜରେ କେମିତି କଣ ବୁଲାବୁଲି ହେଲା? ଆଜ୍ଞା?
କଣ ରଜେ ସେଇଟି
ଆମେ ରଜରେ ଯାଇଥିଲୁ ଆମ ଠା ଆମ ଆଜ୍ଞା
ବିଅର ପି
ଆମେ ଯାଇଥିଲୁ ଏ ମିନି କେଦାରନାଥ ଯାଇଥିଲୁ ମିନି କେଦାରନାଥ ଯାଇଥିଲୁ। ଆମର ଯଉ ହେଇନି।
ମିନି କେଦାରନାଥ ତ ଆଣଙ୍କର ଏତେ କିଲୋମିଟର ରହୁଛି ଘର ପାଖରେ?
ଘର ପାଖରୁ ରହିଯାଉଛି ଆମର ହଁ ହଁ ଘର ପାଖରୁ ହେଇଯାଉଛି ଆମର ଯାହା ବି ହେଲେ ପନ୍ଦର କିଲୋମିଟର ଭଳିଆ ହେଇଯାଉଛି। ବୁଝିଲେ?
ହାଲୋ ଆଜ୍ଞା ଏକୁଟିଆ ନୁହେଁ ସାଙ୍ଗ ମାନଙ୍କ ସହିତ ଯାଇଥିଲୁ।
ବନ୍ଧୁ
ସାଙ୍ଗ ମାନଙ୍କ ସହିତ ଯାଇଥିଲୁ ଆଜ୍ଞା।
ହାଲୋ
ଆମେ ସାଙ୍ଗମାନେ ସହିତ ଯାଇଚୁ?
ନା ଆପଣଙ୍କ ମିସେସ୍କୁ ନେଇକି ଯାଇଥିଲେ ଆପଣ ମିସେସ୍କୁ କୁ ନେଇ ନଥିଲେ?
ନାଇଁ ମିସେସ୍ ଆମର ତ କେଇ ନାଇଁ ମିସେ୍ସ ଏବେ ନେଇକି ଯାଇନଥିଲୁ ମିସେ୍ସ ପଛରେ କେବେ ନେଇକି ଯିବ। ଆମେ ଯାଇଥିଲୁ ସାଙ୍ଗସାଥି ସହିତ ଯାଇଥିଲୁ। ନାଁଇ ବାହା ହେଇଗଲା।
ଧିକ
ଉଡାଇ
ହଁଉ ରଜରେ କେହିହଳ ଡ୍ରେସ୍
ହୁଁ।
କରି ଥିଲେ।
ରଜରେ ତିନି ହଳ ଆଉ ତିନି ତିନିଟା ରଜରେ ତିନି ହଳ।
ତିନି ହଳ ଡ୍ରେସ କରିଥିଲେ ବହୁତ ମାନେ ଦାମୀ ଡ୍ରେସ କରିଥିଲେ।
ନାଇଁ ଦାମୀ ନୁହେଁ ସେମିତି ଆମେ ନ ଆମେ ଆଉ। ଆମେ ଡ୍ରେସ ଆଣୁଛୁ ଉଁ ଆମର ଘର ପାଖରୁ ଚଣ୍ଡିଖୋଲ ହେଇ ଯାଉଛି ଆଜ୍ଞା। ଚଣ୍ଡିଖୋଲ ଆମେତ ଗରିବଘର ପିଲା ଆମର ଭାଇ ପା ପାଞ୍ଚଶ ଛଅଶ ଟଙ୍କିଆ ଡ୍ରେସ ପିନ୍ଧିବାଲୋକ ଆମେ କଣ ହଜାର ଦି ହଜାର ଟଙ୍କିଆ ଡ଼୍ରେସ ପିନ୍ଧିପାରିବୁ।
ବନ୍ଦ ବନ୍ଧୁ ବନ୍ଦୁ ସୁଣନ୍ତୁ ସବୁ। ତ ଏଠିଁ ଦୁନିଆ ସବୁ ଗରିବ ଗରିବ ସବୁ ଗରିବ ଉ‌ ପ ଉଁ ଜ ଜଣିୟେ ଉପରବାଲା ସିଏ ହେଲା ବଡ ଲୋକ। ଆଉ ସମତେ ଗରିବ। ଆପଣ ଆଉ ରଜଟା କେମିତି କଁ କଟିିଲା କୁଆଡେ କଁ ଯାଇଥିଲେ।
ରଜଟା ଆମର ତ ବ ବିଶେଷ କରି କହିବାକୁ ଗଲେ ଆମର। ଚାରିଦିନି ପାଲା ହୁଏ ବୁଝିଲେ।
ଆପଣଙ୍କ ଗାଁ ରେ।
ଆଜ୍ଞା।
ଆପଣଙ୍କ ଗାଁ ରେ ପାଲା ହୁଏ।
ଆଉ ଆଜ୍ଞା। ଆଉ ଆମର ଚାରିଦିନ ପର୍ବ କହିଲେ ଚଳେ। ନିମନ୍ତ୍ରଣ କରିନଥିଲୁ ଆପଣଙ୍କ ତ କଣ୍ଟାକ୍ଟ ରେ ନଥିଲେ ଏବେ କଣ୍ଟ କଣ୍ଟାକ୍ଟ ରେ ରହିଗଲେ ଆମେ ନିମନ୍ତ୍ର ନ୍ତ୍ରଣ କରିବୁ ଆଉ‌ ଆଜ୍ଞା ଆମର ଭୋଜି ହଉ ନଥିଲା। ଆଜ୍ଞା ନିହାତି ନିହାତି।
ଆପଣଙ୍କ ଗାଁରେ ଟିକ୍କି କି ଟୀ କିଛି ସମୟ ଅନୁପସ୍ଥିତି ରହିଲେ ଆପଣ ଆମେ ଟିକେ।
ଆଜ୍ଞା ଆଜ୍ଞା।
ଆପଣ ଉଁ ଆଚ୍ଛା ଆଚ୍ଛା ଆପଣ ରଜରେ ଉଁ। କଣ ବିୟର ଫିୟର୍ ପିଇଛନ୍ତି।
ଗୁ ଉଁ ସେ ଆପଣ ମଦ କଥା କହୁଛନ୍ତି କି।
ଆଜ୍ଞା।
ଆଜ୍ଞା ନାଁଏ ନାଇଁ ଆମେ ମଦ ଫଦ କିଛି ପିଉନୁ। ଆମେ ମଦ ପିଉ ନା କି ଆଇଁଷ ଆଇଁଷ ବି ଖାଉନା ଆଜ୍ଞା ଆମେ ଧାର୍ମିକ ଲୋକ ଭାଇ। ଆଜ୍ଞା।
ଆପଣଙ୍କର ଏରିଆ ଭିତରେ ଭ ବଡ ପାହାଡ କୋଉଠି।
ବ ବଡ ପାହାଡ ତ କହିଲେ ସେ ସିଏ ଆମ ଯାଜପୁର ଡିଷ୍ଟକିରେ ବ ମହାବିନାୟ ପାହାଡରେ ଯାଉଛି। ନେଉଳି ପୁର ପାହାଡ ଅଛି ଯାଜପୁର ରେ ଆ ରହୁଛି ଆଜ୍ଞା ଆଉ ଆମ ଆମ ପାଖାପାଖି ଏରିଆ କହିଲେ ମାନେ ପାଖାପାଖି ଜାଗା କହିଲେ କିନ୍ତୁ।
ଆପଣଙ୍କ ଏରିଆ ବି ହାମ୍ ଆପଣଙ୍କ ଗାଁ ରେ କଣ କଣ ଫେମସ।
ଉଁ ଫେମସ ମାନେ ଆପଣ ଓଡିଆରେ କହୁନାହାନ୍ତି। ଇଂଗିଲିଶ କାଇଁ ପୁରୋଉଛନ୍ତି ଭଲ ଭଲ ଜାଗା ତ।
ହଁ ଭଲ ଭଲ ଜେଗା କଣ ମାନେ ତୀର୍ଥ ଭଲ ତୀର୍ଥ କରିବାକୁ କୋଉ ଜେଗା।
ଆମର ତ ମା୍ ଆମର ତ ମୁଖ୍ୟତ ଭଗବାନ ଆମ ଆମ ପାଖରେ ଆମ ଘର ପାଖରେ ଗୋଟେ ନଈ ଦେଇଛନ୍ତି। ନଦୀ ଦେଇଛନ୍ତି ଆମ ଘର ପାଖରେ ଆମେ ସେଇଠାରେ ଗାଧଉ। ଆଉ ଆମର ସଫା ସଫି ଗାଁ ରେ। ଆଜ୍ଞା ସେ ଆମର ନଈ ନଦୀ ଆମର ଦି ଟା ଆଙ୍କ ଚାଲ୍
ହଁ ସେ ସବୁ ସ ଉଁ ବିପରୀତ ଶବ୍ଦ।
ଆଜ୍ଞା।
ଆଚ୍ଛା ଆଚ୍ଛା ଆଉ ବନ୍ଧୁ କଣ ଖାଇଥିଲେ ଆପଣ ଅସନ୍ଧ୍ୟା ବେଳେ।
ସନ୍ଧ୍ୟା ବେଳେ କିଛି ଖାଇନୋଉ ଆମର ତ ଡ୍ୟୁଟିରେ ଏଜି କିଛି ଖାଇଆକୁ ଟାଇମ୍ ହୋଉନି।
ଆପଣ ଆପଣ ତ ଏଇନା ଡ୍ୟୁଟିରେ ଅଛନ୍ତି ଫୁଣି ପୁଣି ସକାଳୁ ଆସିବେ ପୁଣି ଡ୍ୟୁଟି ଆସିକି ଶୋଇବେ।
ଆ ଆଜ୍ଞା।
ଆଉ ଶୋଇବୁ ଫୁଣି ସେ କାଲି ଟିକେ ଦିନ ନା ଟିକେ ବୁଲାବୁଲି କରିବେ ଫୁଣି କାଲି, ପୁଣି ପଅର୍ ଦିନ ଡ୍ୟୁଟି ଯିବେ। ଆପଣଙ୍କର?
ଆଜ୍ଞା ଆଜ୍ଞା କର୍ମ କର୍ମ ବାପା ଏଇ ମିସ୍ତ୍ରୀଙ୍କ ସଇତ କାମ କରିଆକୁ ଯାଉଚନ୍ତି। ବାଲି, ସିମେଣ୍ଟ ମିସ୍ତ୍ରୀଙ୍କ ସଇତ ବାଲି, ସିମେଣ୍ଟ ଯୋଉ ଘର ତିଆରି ହୋଉନି ବା ବାପା ତାଙ୍କ ମିସ୍ତ୍ରୀଙ୍କ ସହିତ କାମ କରିବାକୁ ଯାଉଚନ୍ତି, ହେଲ୍ପର ଆଉ ବୁଝିଲେ।
ଆପଣଙ୍କ ବାପା ହେଲ୍ପର କାମ କରନ୍ତି?
ଆଜ୍ଞା।
ଆଁ
ଆପଣଙ୍କ ବାପା କଁ କରନ୍ତି?
ଆମ ବାପା ତ ଫସଲ ଭସଲ କରନ୍ତି, ଧାନ ଫାନ ଚାଷ ଏଇ ଚାଷ।
ଚାଷ ଏଁ ଆଉ ଧାନ ଏ ବଷ କେତେ ଉ-ମ୍-ଉ ମୂଲ୍ୟରେ ଗଲ?
ଧାନ ତ ଏ ବର୍ଷ ଟୋଟାଲି ରେଟ୍ ହେଲାନି, ଟୋଟାଲି ଅନ୍ ଦୁମ୍ ପୁରା-ଆ -ଧାନ
ଆଜ୍ଞା, ଆଜ୍ଞା, ଆଜ୍ଞା।
ଆଜ୍ଞା
ଆଜ୍ଞା
ଆଉ କଣ କୁଅନ୍ତୁ ବନ୍ଧୁ?
ଆଉ ଆପଣ କଁ କାମ କଁ କରୁଛନ୍ତି ନା କିଛି କରୁନାହାନ୍ତି?
କାମ ତ କିଛି କରୁନି ମୁଁ ଏବେ ଘରେ ଅଛି। କାମ ଏବେ ମୁଁ ଯିବାର ଅଛି ଗୋଟେ ଲିକର୍ ସପ୍ କୁ ଯିବାର ଅଛି।
ଲିକର୍ ସପ୍ ମାନେ ଏ ମଦ୍? ଆଜ୍ଞା।
ମଧୁ ମଦ ଦୋକାନ।
ଆଜ୍ଞା ସିଏ ଆପଣଙ୍କ ଚିହ୍ନା ପରି
ହଁ ଜଣେ ଅଛନ୍ତି ଦାଦା ହିସାବ ହେବେ ତାଙ୍କୁ ଆପଣ ଦାମୋଦର ସେଇ କୁ ଙ୍କେ ବ୍ୟକ୍ତି ଜଣଙ୍କ ସେ ଆମୁକୁ ନେଇକିରି ରଖିଆକୁ କହିଛନ୍ତି।
ଏଁ ହଁ ଭଲ ରହିଯାଅ ଆଉ, ଏଁ ଦର ଦରମା କେତେ କଁ ଦେବେ?
ଦରମା କହିଛନ୍ତି ଦଶ ହଜାର୍ କି ବାର ହଜାର୍ ଦେବେ।
ଆଜ୍ଞା ଭଲ ରଇଯାଅ।
ଆପଣଙ୍କର ଖେଳ କୋଉ ଖେଳ ପ୍ରିୟ?
ଆମର କିର୍କେଟେ।
କି କ୍ରିର୍କେଟେ ଆପଣ ଖେଳନ୍ତି?
ଆଜ୍ଞା।
କ୍ରିର୍କେଟେ ଭଲ ଖେଳନ୍ତି ବୋଧେ ଆପଣ? କଣ ଆପଣଙ୍କ ଭଲ ବୋଲିଂ ହୁଏ ନା ବ୍ୟାଟିଂ ହୁଏ?
ଆମର ଦିଟା ଯାଙ୍କ ହୁଏ, ଆମେ ଆଉ ଖେଳ ଛାଡ଼ି ସାଇଲୁଣୁ କାମ କଲା ଦିନ ଠାରୁ ଖେଳ ଆଉ ନାହିଁ। ଖାଲି କେତେବେଳେ ଫାଙ୍କା ପାଇଲେ ଟିକେ ଯାଇ ଖେଳୁଛୁ, ଖାଲି ଟିକେ ଖୁସି ହବା ପାଇଁକା, ଆଉ ଏତେ ଆମ ପଡ଼ିଆ ଆମର ତ ଉମ୍ ଆମର ଘର ଆମ ରହୁଛି ଗୋଟେ କଟକରେ ଆଉ ଆମ ଘରେ ଆମର ଆମର ନଈ ନଈ ପାଖରେ ଗୋଟେ ପଡିଆ ଅଛି ଆମେ ଖେଳୁ ଆଉ।
ଆଚ୍ଛା ଆଚ୍ଛା, ବନ୍ଧୁ ଆମକୁ ସମୟ ଦେଇଥିବାରୁ ଆପଣ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
ରଖୁଛି ଜୟ ଜଗନ୍ନାଥ।
ହୁଁ।